ହ୍ୟାଲୋ।
ହଁ କଣ କରୁଚ କି?
ଏଇ ଏଇଠି ବସିଛି ଆଉ ତମେ କଣ କରୁଚ?
ମୁଁ ଏଇ ବାଡିଆରେ ଟିକେ ଆସିଥିଲି ବୁଲିଆ ନାଇଁ ଯେ ଗରମ ଲାଗୁଚି ଲାଇନ୍ ନଥିଲେ ତ ସେଥିପାଇଁ।
ଓହୋ ମୁଁ ତ ସେଇୟା ଆଉ ମୁଁ ବି ସେଇୟା କର ଚି ଆସି ବାରିଆଡ଼େ ବସିଛି ଗରମ ଲାଗୁଛି ଘରେ। ଏଇ ବାରିରେ ବସିିକି ପଢୁଥିଲି ଆଉ।
ଓହୋ ଆଉ ଖାଇବା ପିଇବା ସବୁ ସରିଲଣିି ନା?
ନା ମୁଁ ଖାଇନି ମାନେ ହଁ ସକାଳେ ଯାହା ଖାଇଥିଲି ଆଉ କିଛି ଖାଇନି। ତମେ ତମେ କଣ ଖାଇଥିଲ ଆଜି?
ମୁଁ ଖାଇଥିଲି ଆଜି ଗାଧୁ ସ ସକାଳେ ଖାଇଥିଲି କରିଥିଲି କଣ କହିଲ ଏଇ ଚୁଡ଼ା ସନ୍ତୁଳା ଟିକେ କରିଥିଲି ଆଉ ତା ସହିତ ଅ ମଟର ଆଳୁ ତରକାରୀ।
ଓହୋ ହଁ ଭଲ ଆଉ। ମୁଁ ମୁଁ ବି ସେମିତି ଇପି କରିକି ଖାଇ ଦେଇେଇଥିଲି ଆଉ। ଏ ମୋର ତ ଟିକିଏ ଅଛି ତ ପରୀକ୍ଷା ଆ ପଢଡ଼ୁଥିଲି ତ ସେଇଥିପାଇଁ ଆଉ ଆଉ କେମିତି ଫୋନ୍ କଲ ମ ଏତେ ଦିନ ପରେ।
ନାଇଁ ମ ମୁଁ କହିଲି ଦେଖିବା ସିଏ କଣ କରୁଛନ୍ତି ସେଇ ଆମେ ଯିବୁ ତ ଟିକେ ହେଲା ଏଇ ଯାଇ ଥାନ୍ତୁ ବୁଲିବା ପାଇଁ କୋଉଠି କହିଲ ଅ କେନ୍ଦୁ କେନ୍ଦୁ କେଉଁଝର ଗୋଟେ ଜାଗା ନାହିଁ କି ସେଇପଟରେ? ତମ ସାଇଟ୍ ଆଡେ। ତମ ଏ
ହଁ ହଁ ହଁ ହଁ କେଉଁଝର ତ?
ହଁ ସେଇଠି ଯାଇଥାନ୍ତୁ ଟିକେ ବୁଲିବା ପାଇଁ ଭାବୁଥିଲୁ। ଆଉ
ଓହୋ।
କଣ କେମିତି ଜାଗା ହେଇଥିବ କି କଣ ମୁଁ ସେଇଆ ଭାବୁଥିଲି। ଦେଖିବା ଉଁ ମାନେ ସେଇ ଜାଗାକୁ ଯାଇଥାନ୍ତୁ ବୁଲିକି କେମିତି ମାନେ ବୁଲକି କଣ ମାନେ ରହିଥାନ୍ତୁ ଗୋଟେ ଦି ଦିନି। ତାପରେ ସେଇଠି ଉଁ ସେ କେଉଁଝରରେ କାଳେ ବହୁତ ଜାଗା ଅ ଅଛି ବୋଧେ ବୁଲାବୁଲି କରିବା ପାଇଁ ନା କଣ? ତ
ହଁ ହଁ ହଁ ଅଛି ତ?
ମାନେ ମୁଁ ଜାଣିଛି କେତେଟା ଜାଗା ମାନେ ଜାଣିଛି କି ଉଁ ଆମର ଅଛି ସେପଟେ ଠାକୁର ମା ମଙ୍ଗଳାଙ୍କ ସ୍ଥାନ ଗୋଟେ ଅଛି ସେପଟରେ ଆଉ ସେ ଝରଣା ଦିଟା ଅଛି ସେ ସାଇଡ଼ରେ ରେ ଦିଟା ଝରଣା। ଝରଣା ର ଜାଗା ହଁ ସେଇ ସାନଘାଗରା, ବଡଘାଗରା ଝରଣା ର ଆଉ ଅଛି ଏପଟରେ କଣ କହିଲ ଆମର ଅଛି ଭିମ୍ କୁଣ୍ଡ। ବୋଲି ଗୋଟେ ଜାଗାଟେ ସେଇଟା ଜାଣିଥିଲି। ଆହୁ ହଁ ଆଉ ଉଁ ଯୋଉ ଗୋଟେ ପାର୍କ ଦିଟା ଖଣ୍ଡେ ନା ଗୋଟେ ଦିଟା ଖଣ୍ଡେ ପାର୍କ ଅଛି।
ହଁ।
ଆଉ କଣ କଣ ଅଛି ମୁଁ ଜାଣିନି ଭଲ ସେ ମାନେ ଜାଣିଛି ଏତିକି ଅଛି ମାନେ ମୁଁ ମାର୍କ ଥିଲି ସର୍ଚରେ ଏଇଆ ଜାଣିଥିଲି। ଆଉ ଆମେ ଯିବୁ ସେଇପଟରେ ଆମେ ଏପଟ ଲାଇନ୍ ନା ସେପଟ ଲାଇନ୍ କେମିତି ଯାବ୍ ଯିବୁ ଜାଣିନା ନା କେମିତି ଯିବୁ। କଣ କରିବୁ କେମିତି ଖାଇବା ପାଇବା ସେମିତି କଣ ଭଲ ନା ସେପଟରେ ଆଉ ମାନେ ରହିବା ପାଇଁ ମାନେ ଭଲ ଲୋ ମାନେ ଲୋକ ଗୁଡ଼ାକ ତ ଆମେ ଜାଣିଛୁ କି ମାନେ ସେଇପଟେ ଅଧିକ ମାନେ ଲୋକ ରୁହନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଅଧିକ ରୁହନ୍ତିନି ସେପଟରେ? ସେ ଲୋକମାନେ କିଛି କରିବେନି ତ ମାନେ ଭଲ ଭଲ ଲୋକ। କିନ୍ତୁ ଆମେ ଭାବୁଛୁ ସେଇ ତାଙ୍କ ମାନେ ପାଖରେ ହିଁ ରହିବୁ ଗୋଟେ କାହା ଘରେ ଗୋଟେ ଘର ଦେଇ-ଦେଇ ନେଇକି ଆମେ ସେଇ ରହିବୁ ତାଙ୍କ ସହିତ ଆମେ ଟିକେ ମିଶିବୁ। ତାଙ୍କ ସହିତ ମିଶିକି ଟିକେ ବୁଲି ବୁଲାକି ଆସିମୁ ବୋଲି ଭାବୁଥିଲୁ। ଆଉ ସେଠି ଗୋଟେ ଉଁ ହଁ। ସେଟି ସେଇଠି ଗୋଟେ ବି ଅଛି ଗୋଟେ କଣ କହିଲ ଗୋଟେ ଉଁ ଉଁ ଅଛି କଣଟେ ସ୍ଥାନ ନା ମୁଁ ମନପଡ଼ୁନି ସେଇ ସ୍ଥାନ ରହିବୁ ସେଇଠିକି ଯିବୁ ସେଇଟା ଭଲ ସ୍ଥାନ ନା। ନାଇଁ ଜାଣିବାକୁ ଚାହୁଁଥିଲି କଣ୍ଡ ନା ତ ମନେ ପଡୁନି ଆଉ ଆଉ ତମେ କହିଲ ଟିକେ ତମେ କହିଲ ଟିକେ ଆଉ କୋଉ କୋଉ ମାନେ ସେଇଠି ଯୋଉ ଅଛି ଯୋଉ ସ୍ଥାନ ଗୁଡ଼ାକ ପୁରା ମାନେ ଭଲ ଭଲ ସ୍ଥାନ ନାଁ କେତେଟା କହିଲ ଆମେ ଟିକେ ଯିବୁ। ତମେ ବି ଯଦି ଆମ ସହିତ ଆସିବ ଯଦି ଆସିବ କିଛି ନାହିଁ। ତମେ ବି ଆସୁନ ନହେ ବୁଲି ତମ ଘର ପାଖରେ ତ ଗାଁ ପାଖରେ ନା ତମ ଗାଁ ପାଖା ପାଖି ବୋଧେ ସେଇଟା ନୁହେଁ ସେଟା। ଅମ୍ ତମେ ବି ଆମ ଆସୁନହ ଯିବା ଟିକେ ବୁଲିବା ପାଇଁ ନହେନେ ତମେ ଆସିବ ଆମେ ସାଙ୍ଗ ହେଇକି ବୁଲିବା। ଆମେ ତ ଜାଣୁ ନା କିଛି ଆମକୁ ସେଠି କିଏ କଣ ଠକି ଠୁକା ଦେବେ ଅଁ ଠକିବେନି।
ହଁ ହଁ ନିହାତି ହଁ। ତମେ ଶୁଣିଲେ ତ ମୁଁ କହିବି ଆଉ ଶୁଣ ଯୋଉ କଣ କହିଲ ଏ ଏପଟେ ଆମର କେଉଁଝରର ଆମର କଣ କହିଲ ଯଦି ଆମେ ପାଖାପାଖି ଏରିଆ ଦେଖିବା। ଆମର ଏବେ ମାନେ ରଜକୁ ଯିବ ବୋଲି ତମେ କହୁଚ ତ?
ହୁଁ।
ହଁ ତ ଏବେ ତ ଗରମ ବହୁତ ହଉଛିି ନା ତ ଏବେ ବହୁତ ଗରମ ହଉଛି। ତ ତମେ ଗୋଟେ କାମ କରିପାରିବ ତମେ ଆମର ସାନଘାଗରା, ବଡ଼ଘାଗରା ପଳେଇବ।
ହୁଁ।
ସେଟା ହଉଛି ଥଣ୍ଡା ଜାଗାଟା ମାନେ ଝର ଅଛି ତ ଦେଖିବ ଝରଣା ଦେଖିବ ଆଉ ପାହାଡ଼ ଚଢ଼ିଲା ଭଳିଆ ଲାଗିବ ଏତେ ମାନେ ଉଚ୍ଚମିତି ପାହାଡ଼ ନୁହଁ ବଟ୍ ଭଲ ଲାଗିବ। ଜାଗା ଥଣ୍ଡା ଜାଗାଟା ତ ସେଠି ଅଛି। ତମେ ସାନଘାଗରା ଗଲେ ସେଠି ନୁହଁ ବୋଟ ଅଛି, ବୋଟ ସିଷ୍ଟମ ଅଛି ତ ତମେ ବୋଟ ଟିଂ କରି ପାରିବ ହଁ ତ ସେ ଭଲ ଲାଗିବ ତାପରେ ସା ସାନଘାଗରା ବରଘାଘରା ଯିବ ବଡ଼ଘରା ଟା ଟିକେ ଅଧିକ ବଡ ମାନେ ସାାନଘାଗରା ଛୋଟିଆ ଟା ବଡ଼ଘାଗରେ କିନ୍ତୁ ବହୁତ ତ ମାନେ ପାଣି ଝର ପୁରା ଆରାମସ ଯଦି ତମେ ଗାଧେଇ ହେଇକି ଆସିବ ବି ବଢିଆ ଲାଗିବ ସେଠି। ସେଠି ସେଇ ସିଷ୍ଟମ ଅଛି ସେଠି ଭଲ। ତାପରେ ସେଠ ପଳେଇ ଆସିଲ ତାପରେ ତା ପାଖପାଖି ଗୋଟେ ଏରିଆ ଅଛି ତୃପ୍ତି ସପାରୀ ଏଟ ଗଟ ଖାଲି କଣ କହିଲ ଗୋଟେ ପାର୍କ ଟାଇପ ର ଆଉ ହଁ ବହୁତ ସାରା ଗଛ ଫୁଲ ଫୁଲ ସବୁ ଅଛି ତ ସେଠିକି ଯାଇକି ତୁମେ ଦେଖିପାରିବ। ଏଇଟା ହେଇଗଲା ତମର ଗୋଟେ ରୁଟ ର ହେଇଗଲା ତାପରେ ତମେ ଯ ଯିବ କୋଉଠି କହିଲ ଗୁଣ୍ଡିଚାଗାକି ଯୋଉ ଯିବ ସେଟା ଟିକେ ଦୂର। ସେ ଜାଗାଟା ବହୁତ ବଡ଼ ସେଇଟା ପୁରା ବଢ଼ିଆ ଲାଗିବ ବୁଲିବା ପାଇଁ ସିଏ ବି ସେମିତି ଆମର କେଉଁଝର ସବୁ କଣ କହିଲା ପୁରା ନ୍ୟଚୁରାଲ ଜାଗା ଗୁଡା ପୁରା ପ୍ରାକୃତିକ ଜାଗା ତ ତମକୁ ଯଦି ତମକୁ ଭଲ ଲାଗେ ଗଛ ପତ୍ର ପାହାଡ ଝରଣା ତା ହେଲେ ଏଠିକ ତ ହୁଁ ତାହେଲେ ତ ହଁ ସେଇଆ ହଁ ତ ତମକୁ ଯଦି ସେଇତା ତାହେଲେ ଭଲ ଲାଗୁଛି ତାହେଲେ ତମେ ଆରାମସେ ଆସିକି ଏଠି ବୁଲିକି ଯିବ ବ ବହୁତ ଭଲ ଭଲ ଜାଗା ସବୁ ଅଛି ଆଉ କଣ କହିଲା ଆଉ ଗୋଟେ ଗୋଟେ ଜାଗା ଅଛି ଯୋଉଟା କିି ଆମର ସବୁଠୁ ମାନେ କହିବାକୁ ଗଲେ ଆମର ଫେମସ ଯୋଉଠୁ ବାହାରିଛି ସବୁ ଝରଣା ନଦୀ ଗୁଡ଼ା ବାହାରିଛି ସେଇଟା ହେଉଛି ଆମର କଣ ଆମର ସେଇଟା ହଉଛି ଗନାସିକା ପର୍ବତ
ହଁ ସେଇଟା ହିଁ କହୁଥିଲି ଯେ ଗାଈଙ୍କର ନାକରୁ ଯୋଉ ବାହାରେ ତା ପାଣି ନା କଣସିଟା କୁହନ୍ତି ସେଥିପାଇଁ ନା ତା ନା ସେ ଏଇ ଜାଗା ଟା କହୁଥିଲି ମୁଁ ଏଇଟା ଗୋଟେ କଣ ଗୋଟେ ଭଲ ଜାଗାଟେ କୁହନ୍ତି ସେଇ ଜାଗା ଟାକୁ ଆମେ ଯିବୁ ବୋଲି ମାନେ ମେନ ପ୍ଲାନିଂ ଥିଲା ସେଇ ମାନେ ଆମର ଥିଲା ସେଇ ଜାଗା ଟାକୁ ବୁଲିକି ଆସିଥାନ୍ତୁ
ହଁ ଏଇଟା ସବୁଠୁ ଉପରେ ତ ଆଉ ହଁ ତ ଏଟା କ କହିଲ ଏଟା ହୁଁ।
ହଁ ଆମେ ହଁ କ କହୁନାହାନ୍ତି କଣ କହୁଥିଲେ
ତ ଏଇଟା କଣ କହିଲ ଏଟା ଆମର ପୁରା ମାନେ କଣ କହିଲ ଗଟେ ତା ନାଁ ଟା ଦେଖୁନ ଗନାସିକା ତ ଗୋରୁର ନାକ ଯେମିତି ନୁହଁ ସେଇ ଷ୍ଟାଇଲ୍ ର ହେଇଛି ସେଇଟା ପାହାଡ଼ଟା ତ ସେଠାରେ କଣ ହେଇଛି କହିଲ ଦିଇ ନାକ ଯେମିତି ଦିଇଟା ନାକ ଯେମିତି ଦିଇଟା କଣା ତ ସେହି କୋଣରେ ଯେମିତି ପାଣି ବାହାରିଛି ଝର ବାହାରିଛି।
ହୁଁ ସେଟା ପରା ମାନେ ସେଟା ପରା ପ୍ରାକୃତିକ ନା ଏମତି ଆଟିଫିସିଆଲ ମାନେ କରିଛନ୍ତି ଲୋକମାନେ ସେମତି।
ତିକ ଆଉ ଆମର ନା ଏ କେଉଁଝର ନା ଆରେ ଆଉ ଗୋଟେ ବି ଅଛି ଭୀମକୁଣ୍ଡ ସେଟା ବି ଗୋଟେ ଅଛି ଭଲ ଜାଗା ହଁ ତ ଆମର କେଉଁଝର ଯେତିକି ଜାଗା ହେରା ସବୁ ମାନେ କଣ କହିଲ ନ୍ୟାଚୁରାଲ୍ ଆମ ଏଇ ସାଇଡ଼ର କେଉଁଝର ଆମର ହେଉଛି ପୁରା ଫେମସ୍ କେଉଁଝଉଁ ଲୋକମାନେ ପସନ୍ଦ ହିଁ କରନ୍ତି ଏଇଥିପାଇଁ।
ତ କେଉଁଝର ଲୋକମାନଙ୍କୁ ବି ଆମକୁ ମାନେ କଣ ତାଙ୍କ ସହିତ ଟିକେ ମିଶିବା ପାଇଁ ବୁଲିବା ପାଇଁ ଟିକେ ଆମକୁ ଭଲ ଲାଗେ। ତାଙ୍କ ସହିତ ଟିକେ ବୁଲିବା ପାଇଁ ଟିକେ ଆମେ ଭାବୁଥିଲୁ ତାଙ୍କ ସହିତ ଟିକେ ମିଶିବୁ କି ବୁଲିବୁ। ସେମାନେ ବହୁତ ମାନେ ସ୍ନେହୀ ଶ୍ରଦ୍ଧାଳୁ ଲୋକମାନେ ଆମେ ଜାଣି ଶୁଣିଥିଲୁ।
ହଁ ସତ କଥା।
ହୁଁ।
ତାପରେ ହଁ ତାପରେ ଆମେ ତ ଫାଷ୍ଟ ମା ମଙ୍ଗଳାଙ୍କୁ ଯିବୁ ଦେଖା କରିବୁ ମା ମଙ୍ଗଳାଙ୍କରେ ଆମର
ମାନେ ମା ତାରିଣୀ କଥା କହୁଛ ତ?
ହଁ ହଁ ସେ ମା ମଙ୍ଗଳା ସେଥି ଆମେ ତାମଙ୍କୁ କହୁଥ ମା ତାରଣୀ ଯ ମା ମଙ୍ଗଳା ତ ତାଙ୍କୁ ଟିକ ଆଗେ ଦେଖିବୁ କାରଣ ସିଏ ଅଛନ୍ତି ଆମର ଫାଷ୍ଟ ମାନେ ତାଙ୍କୁ ଆମେ ପ୍ରଧାନ ମାନେ ଆମର ମାନେ ଇଏ କରିବାର ମେନ କାରଣ ହଉଛି ତାଙ୍କ ଅତି ଯିବୁ ଆମ ତାଙ୍କତିରେ ଗୋଟେ ମାନସିକ ଅଛି। ତାଙ୍କ ମାନସିକ ତାଙ୍କ ହଁ ସେଇ ଛିିକଟାକୁ ଆମେ ଇଏ କରିବୁ ଛଡ଼େଇବୁ। ତାପରେ ସେଠିଠାକୁରଙ୍କୁ ମା ମଙ୍ଗଙ୍କୁ ସେଠି ଆମେ ରହିବୁ ଗୋଟେ ଦିନ ଭାବୁ ସେଠି ଯଦି ପାଖରେ ଯିବ। କାରଣ ଆମେ ସନ୍ଧ୍ୟାଳେ ଯେଦି ଦେଖିବା ଆମେ ଯିବୁଯେ ସଖାଳୁ ପୁରା ଭୋରୁ ଯିବୁ ହେଟି ଭୋରୁ ଯାଇକି ଯେମିତି ପହଞ୍ଚିବୁ ଶୀଘ୍ର। ଶୀଘ୍ର ପହଞ୍ଚିକି ଆମେ ସକାଳ ଆଳତି ଦେଖିବୁ ତା ସହି ତ ଆମେ ରା ଗାଧୁଆଳେ ସେଠି ପୂଜା କରିବୁ ମାନେ ସକାଳୁ ପୂଜା କରୁମୁ ସନ୍ଧ୍ୟା ଆଳତିୀ ଦେଖିବୁ। ତାପରେ ତାପରଦିନ ସକାଳକୁ ଆମେ ଯିବୁ ଯଦି ଆ ଆଉ ସେପଟକୁ ନହେନେ ଆମର ସେ ସନ୍ଧ୍ୟା ଆଳତୀରେ ମେନ୍ ଆମର ଦେ ଫେରେ ସବୁ ସନ୍ଧ୍ୟାବେଳଠୁ ଯାଇକି ଟିକେ ଦେଖିବୁ ସେଥିପାଇଁ ଆମେ ଯାଉଚୁ।
ହଁ ଭଲ। ତାରିଣୀ ଆସିବ ହଁ ତାରିଣୀତ ସବୁ ମାନସିକ କରନ୍ତି ବହୁତ୍ ଲୋକ ତାରିଣୀ ଆସ ଆସନ୍ତି ଆମର ତାରିଣଟାବି ବହୁତ୍ ଫେମସ୍ ନୁହେଁକି ମାନେ ଓଡ଼ିଶାର ଆମର ସବୁଠୁ ମାନେ ମାଁଙ୍କ ମନ୍ଦିରରେ ଫେମସ୍ ହୋଉଚି ଆମର ତାରିନୀ।
ତାପରେ ମାଁଙ୍କ କତିରେ ଯାହାେ ଇଚ୍ଛା ମାଙ୍ଗି ମାଗିବ ସେପୂରଣ କରିଦିଅନ୍ତି ମା ଆମର ନୁହଁକି। ତ ମାଁଙ୍କ ପାଖକୁ ଗଲେ ଆମେ ମାଆଙ୍କୁ ଟିକେ ମାଗି ଆଙ୍କିଯେଇଛୁ। ମାନେ ପୁରଣ କରିଦିଅନ୍ତି କଣ ନିଜ ଇଚ୍ଛା ପାଇଁତ ସବୁ ମାଗନ୍ତି ଆଉ ସମସ୍ତେ ନିଜ ଇଚ୍ଛା ପାଇଁ କରନ୍ତି। ଆଉ ତାଙ୍କୁ ଟିକେ କହିବୁକି ଆଉ କହିବୁ କଣ ଆମେ ମାନସିକ ଅଛି ଦବୁ ମାନସିକ ପୂରଣ କରିବୁ ଆଉ। ମାନସିକ ପୂରଣ କରିକି ଆମେ ଯିବୁ ବୁଲି ଆଉ। ଆମ ପୁଅର ଅଛି ମାନସିକ। ହଁ ଆଉ ସେଠି ସକାଳେ ପୂଜା କରନ୍ତିନା କେତେବେଳେ ପୂଜା କରନ୍ତି?
ସେଠି ହଁ ସକାଳୁ ପୁରା ଭୋରୁ ପୁରା ଭୋରୁ ମାଙ୍କର ପୂଜା ହୁଏ ଆ ଆକ୍ଚୁଲି କଣ କହିଲ ଏଠି ବହୁତ୍ ଆମ ତାରିଣୀରେନା ବହୁତ୍ କଣ କଇଲ ସବୁ ପୂଜାପୁଜି ହୁଏ କଣ କହିଲ ଗାଡ଼ି ଫାଡ଼ିର। ତଗାଡ଼ି ଫାଡ଼ି ଯୋଉମାନେ ନିଅନ୍ତି ଆମର ଏଟା ଗାଡ଼ି ଆଣିଲେ ମାନେ ଯାଇକି ତାରିଣୀଙ୍କ କତିରେହିଁ ପୂଜା ହବ। ତ ସେଥିପାଇଁ ଗାଡ଼ି ଘୋଡ଼ା ଏରା ସବୁ ପୂଜାପୂଜି ପାଇଁ ବହୁତ୍ ସମୟ ଲାଗିଯାଏ।
ଆଉ ହଁ।
ମିତି ଯାଆନ୍ତି।
ତମର ସେଇପଟରେ ଗୋଟେ ଯୋଉ ଅଛି ଜଣେ ଯେମିତି ହେଲା କଣ କହିଲ ସେଇ କେଉଁଝର ସାଇଟିରେ ଅଛି ଯେମିତି ଅଛି ଆମର ଅଁ କୋଉନ କଣ ମୋର ମନେ ପଡ଼ୁନି ପରେ କେତେବେଳେ ହେଲେ ମୁଁ କହିବି ତମକୁ ମୁଁ ଟି ଟିକେ ଏବେ ବ୍ୟସ୍ତରେ ଥିଲିତ ମୁଁ ସେଥିପାଇଁ ପଚାରି ଆମେ ଯିବୁ ଏଇ ଆଠ ଦଶ ଦିନି ଭିତରେ। ପୁଣି ଆମେ ଫୋନ୍ କରିବୁ ସମସ୍ତେ ଆଉ।
ଆଠ ଦଶ ଦିନି ଭିତରେ ଯିବ?
ହଁ।
ହଉ କିଛି କଥା ନାହିଁ ଆଠ ଦଶ ଦିନ ଭିତରେ ହେଲେ ମୁଁ ତମକୁ ହଁ କହିଦଉଚି ଏବେ କେଉଁଦିନ ତମର ଆଚ୍ଛା ଆଠ ଦଶ ଦିନି ଭିତରେ। ତାରିଣୀଙ୍କ କତିକି ଫାଷ୍ଟେ ଯିବତ ଦର୍ଶନ ପାଇଁ।
ହଁ ହଁ।
ହଁ ତ ଆସ କିଛି ନାହିଁ ଆରାମସେ ଆସ ଆସିକି ଏଠୁ ଆରାମସେ ଦର୍ସ ହଁ ଯିବି ଆଉ।
ଓ ଆମେତ ତମକୁ ତମ ଘର
ହଁ ହଁ ନିହାତି।
ହଉ ତାହେଲେ ଆଉ ଆଉ କଣ କହୁଚ ତାହେଲେ ମୁଁ ରଖୁଚି ତାହେଲେ।
ହଉ ଆଉ ରଖ ଆଉ ତାହେଲେ ଆସିଲେ ମୋତେ ଆଉ ଥରେ କଉଦିନ ଆସିବ ଟିକେ କନଫର୍ମ ହେଇକି ମତେ କହିଦବ ଆ ଥରେ ଫୋନ୍ କରିକି ଆଉ ହଉ ତାହେଲେ ହଁ।